ହାଲୋ ହଁ ହାଲୋ ହଁ ହାଲୋ।
କଁ କରୁଚ?
ଏଇଠି ବସିଚି ଆଉ। ତମୁ
ଆଉ ଖା ମୁଁ ବି ଏଇଠି ଛାତ ଉପରେ ବୁଲୁଚି।
ଓହୋ ହଁ ବର୍ଷା ଜୋର୍ ସେ ଆସିଲାଣି।
ହୁଁ।
ଆଉ ଖାଇବା ପିଇବା ହୁଁ ଉଁ। ଖାଇଚି ଭାତ ଡାଲି ଆଉ ଆଳୁଭଜା ଏମତି ଚଟଣି ଖାଇଚି ଆଉ।
ଘରେ ସବୁ କଁ କରୁସନ୍ତି?
ଘରେ ମୁଁ ରହୁନି ମୁଁ ବାହାରେ ରହୁଚି। ଆଁ ଉଁ ବସିଚି ଆଉ।
ଓହୋ।
ହଁ।
ମୁଁ ଭା ତ ଡାଲି ମାଛ ଭଜା ଏତିକି ଆଉ।
ଭାତ ଡାଲି
ହୁଁ।
ହାଲୋ।
ହଁ।
ହୁଁ ଆଉ ଭଲ ସବୁ ତମର?
କଣ?
ମୁଁ କହିଲି ଭଲ ସବୁ ତମର?
ହୁଁ ଭଲ।
ଆଉ ପଢାପଢି?
ପଢାପଢି ସଇଲା ପା ଦଶମ୍ ଟେନ୍ଥ ସଇଲା ଏବେ।
ଆଛା ଟେନ୍ଥ।
ନାଇ ନାଇଁ‌।
ଆଉ
ଏବେ ଯୋଉ ପ୍ଲସ୍ ଟୁ ରେଜେଲ୍ଟେ ଭାରିଥିଲା ସେଇଟା।
ଆଉ ପ୍ଲସ୍ ଟୁ ସଇଲା?
ହୁଁ।
ତାପରେ କଁ କରିବା ପାଇଁ ପଢିଆ ପାଇଁ ପ୍ଲାନ୍ କରିଚ?
ଡିପ୍ଲୋମା କି ଆଇ ଟି ଆଇ କରିବି।
ଆଚ୍ଛା ଯେ ମାନେ କଣ କୋଉ ଘର ସେଇ ନୟାଗଡରେ ଘର କୋଉଠି ନୟାଗଡ।
ହଁ। ଆ ତମେ କୋଉଠି ରହୁଛ?
ଭୁବେନେଶ୍ଵର ରହୁଚି
ହଁ
ଭୁବନେଶ୍ଵରରେ ରହୁଛି।
ଓ ହୋ
ଆଉ ହଁ ହଁ ଭଲ ଅଛି। ଆଉ ତମ ମାମା ତମ ବାପା ଘରେ କେମିତି ସବୁ?
ସବୁ ଭଲ। ଆଉ ଆଜିର ପ୍ଲାନ କଣ? ମୁଁ ଏକୁଟିଆ।
ଓହୋହୋ ଛୁଆ ଟା ଆଉ ଆଉ ଘରେ ମାମା ବାପା କଣ କରୁଛନ୍ତି?
ଘରେ ମାମା ବାପା ଅଛନ୍ତି ଆ କଣ କରିବେ ମୁଁ ତ ଟିକେ ଆସିଛି ଉପରକୁ।
ହୁଁ
ଆଉ ଆଜିର ପ୍ଲାନ କଣ?
ଆଜିର ପ୍ଲାନ୍ ସେମିତି କିଛି ନାହିଁ ଆ କଣ ରୁମ୍ ରେ ସେତ ବୋରିଙ୍ଗ ଆଜି ତ ବର୍ଷା ହିଁ ହବ ଯୋଉ ସିଆଡ ଆସ ଏ - ଅଛି ମ ବସିଛି ବାହାରେ ଡ୍ରେସ ପଟା ହଁ ନେଟୱାର୍କ ଇସୁ ଏମତିିକେ ଟିକେ ରହୁଛି ଆଉ ବର୍ଷା ଆସିଲାଣି ନା। ସେ ହଁ ସେଥିପାଇଁ ହଁ।
ଘରେ ରହିିକିନା ନେଟୱାର୍କ ପାଉନି ଫାଇ୍ ବି ଜି
ହେଁ ହେଁ ହଁ
ଭୁବନେଶ୍ଵରରେ ତ ରହିବା କଥା
ହୁଁ ନାଇଁ ନାଇ ଏ ଭୁବନେଶ୍ୱର ରହିବା କଥା ଯେ ଯଉ କଣ କହିଲ ଯୋଉ ବର୍ଷା ଚାଡ଼ି ଜିବ ବର୍ଷା ହେଲା ଅ ଆଉ ତ ଯେମିତି ହେଲେ ଟିକେ ଟିକେ ବେସି ରହିତୋ ହୁଁ ଯୋଉ, ପ୍ରୋବ୍ଲେମ୍ ପାଇଁ, ଆଉ ଖାଇଛ କଣ? ଖାଇଛ କଣ?
କହିଲି ପା ଭାତ ଡାଲି ଖାଇଛି ମାଛ ଅଜା,
ଆଉ କଣ ର କରୁଛ?
ପଢ଼ିବା ପାଇଁ କୋଉଠି ପ୍ଲାନ୍ ଅଛି?
ପଢ଼ିବା ପାଇଁ ଡିପ୍ଲୋମା ବା ଭୁବନେଶ୍ୱରରେ କରିବି।
ଓହୋ ଭୁବନେଶ୍ବର କୋଉଠି ରେ?
ଉ-ଉ ଗୀତା କଲେଜ ରେ କରିବି ଡିପ୍ଲୋମା,
ଓହୋ କିତ୍ ରେ କରିବ ଯୋଉ, ସେ ମଦନପୁର ପଟେ ତ, ଆଚ୍ଛା, ଆଛା
ତିନି ବର୍ଷ କରିବି ତାପରେ ଯାହା ହବ ଆଉ,
ଆଛା କୋହୁନା ପ୍ଲସ୍ ଟୁ ନାହିକି,
ପ୍ଲସ୍ ଟୁ ସରିଲା ଆପଣ ଜ୍ସଟ୍,
ହଁ-ହଁ ଅ ରେକ୍ ମା ମାର୍କ କେତେ ଭଲ ଅଛି?
ମାର୍କ ହଁ ସେମିତି ଭଲ ଅଛି ଚାରଶହ ବୟାନବେ ଆସିଥିଲା,
ଓ ହଉ ଆଚ୍ଛା,
ପଢ଼ିଥିଲେ ତଥାପି ରହିଥାନ୍ତା ଆହୁରି କମିଗଲା କଣ କରିବା?
କମିଲେ କଣ ଅଛି କି? ଅ ପାସ୍ ପାଖ ଆଉ କେତେ ରଖିଲେ ଠିକ୍ ହବ? ଏ ଟପର ସିଚୁଏନ ରହିଥାନ୍ତି ମାର୍କ ରହିଥାଏ ସେଠି ତାଲେ ଟିକେ ଟ୍ରାଏ କରିଥା କରିବ ଯଦି ଟପର ପାଇଁ ଅଛ ଟ୍ରାଏ କରିଥାନ୍ତ,।
ଏଜୁକେସନ୍ ରେ ମାର୍କ କମିଗଲା ଆଉ ଆଉ ସବୁଟା ଠିକ୍ ଅଛି ଏଜୁକେସନ୍ ରେ ମାର୍କ କମିଗଲା।
ଆଉ କଣ କରୁଛ?
କଣ ସବଜେକ୍ଟ ଥିଲା?
ଇକୋନୋମିକ୍ସ ଥିଲା ଏଜୁକେସନ୍ ଥିଲା ପଲଟିକାଲ୍ ସାଇନ୍ସ ଥିଲା, ଓଡ଼ିଆ ଇଂଗିଲିଶ୍ କମ୍ପଲସରୀ ସବଜେକ୍ଟ ଆଉ ଏତିକି ଆଉ
ହୁଁ। ଇକୋନୋମିକ୍ସ ଭଲ ହୁଏ?
ହୁଁ।
ଏକୋନୋମିକ୍ସ ଭଲ ହୁଏ?
ଇକୋନୋମିକ୍ସ ସେ ନା ମୁଁ ନେଇନି ଇକୋନୋମିକ୍ସ ନେଇକି ଲଜିକ୍ ନେଇଥିଲି ମୁଁ
ହଁ ଲଜିକ୍ ମାନେ କୋଉ ଛୁଆ ପାଠ ଟା
ହୁଁ ବୁଝିବ ବୁଝିଲେ ମାର୍କ ରଖିବ ଭିତରେ ନହେଲେ ନାହିଁ?
ଲଜିକ୍ ରେ କଣ ସେଟା ମାନେ
ମାନେ ଲଜିକ୍ ଟା ଆଉଛି ସେ ତମକୁ ଅ ଅ ଟାକୁ ଆ କରିକି ପଢ଼େଇବେ ଆ ଟାକୁ ଅ କରିକି ପଢ଼େଇ ବା ବୁଝ ଥିଲେ ହେଲା।
ଆଚ୍ଛା ହୁଁ-ହୁଁ।
ତାଙ୍କ ପ୍ଲସ୍ ଟୁ ରେ କଣ ପଡ଼ୁଥିଲ କି?
ଆଉ ମୋର କମର୍ସ ଥିଲା।
ଅ କମର୍ସ ତାହେଲେ ମ୍ୟାଥ ଭଲ ହଉଥିଲା ଆଉ
ମ୍ୟାଥ ଏତେ ଭଲ ନାହିଁ ଆକାଉଣ୍ଟିଂ ଭଲ ହୁଏ ଆଉ
ହୁଁ।
ମ୍ୟାଥ ନାଇଁ ଆକାଉଣ୍ଟିଂ ଦିନ କାରିକା ଭଲ ହୁଏ ଆଉ
ଓହୋ। କେତେ ମାର୍କ ଥିଲା ତମର?
ସେ ସେକେଣ୍ଡ ପରିଖ
ଆଉ ରୋସେଇ କଣ ଆସେ ତମକୁ?
ହଁ ରୋଷେଇ
କଣ କଣ ତାହେଲେ?
ଅ ଖାଇଲା ଭଳିଆ ହେଲା ନର୍ମାଲ ମାନେ ଖାଇଲା ଭଳିଆ। ଫୋପାଡ଼ିଲା ଭଳିଆ ନୁହେଁ।
ହଉ ଖାଇଲା ବେଳେ କଣ କଣ ଆସେ?
ହଁ ଭାତ ଡ଼ାଲି ମାଛ ଚିକେନ୍ ଏନ୍ତି ଭଜା ଫଜା ଶାଗ ଭଳିଆ ଜିନିଷ ଆସେନି ପିଠା ଜିନିଷ ଆସେନି?
ହ ଯେ ଖାଇବା ପାଇଁ ଯୋଗ୍ୟ ତ?
ଓହୋ ହୋ।
ଯିବା କେତେବେଳେ ଖାଇବା ଆଉ?
ତମେ ତ ମୋ ଛୋଟ ଭାଇ ଏଜର ଆସ ଆଉ ଖାଇବ ଆଉ
କେତେବେଳେ ରୋଷେଇ କରିକି ଡାକିବ ଯିବା ମୁଁ ତ ସେ ପାଖରେ ପଢିବି ଭୁବନେଶ୍ୱର୍।
ହ ଆଉ ଏଇ ତ ସେଇଠି ଥାର୍ଟି କିଲୋମିଟର ବି ବଜେ
ରୁମରେ ରହିବୁ ରୁ ଭଡା ନେଇକି ହଷ୍ଟେଲ ନାଇ ମ ହଷ୍ଟେଲ ନାଇମ୍ ରୁମ୍ ଭଡା ନେଇକି ରହିବ। ହୁଁ।
ସେପଟେ କଣ ରୁମ୍ ମିଳୁଛି?
ହଁ ରୁମ୍ ବୁଝି ଦେଇଛନ୍ତି ଭାଇଜଣ ଅଛନ୍ତି ତ ରୁମ୍ ବୁଝି ଦେଇସନ୍ତି।
ହଁ ମାନେ ଏକୁଟିଆ ନା କି ସେୟରୀଙ୍ଗି ରୁମ୍।
ଏକୁଟିଆ ନାଇଁ ତିନି ଚାରି ଜଣ ରହିବୁ ଆଉ।
ଓ ଆଚ୍ଛା। ଅହ ସେ ଷ୍ଟୁଡେଣ୍ଟ ମାନେ ସେଠି ରହୁଥିବେ ତ
ହୁଁ।
ହୁଁ।
ତମ ଭାଇର କୁ କ୍ଲାସ କି?
ଆ ମୋ ଭାଇ ବି ପ୍ଲସ ଥ୍ରୀ ଫାଷ୍ଟ ୟାର।
ଓହୋ କଣ ପଡ଼ୁଛି?
ସିଏ ବି କମ କରୁଛୁ।
କଣ କରୁଛି?
ସେବି ବି ବିକମ କରୁଛି।
ଅହ।
ସେକେଣ୍ଡ ୟାର ହବ ତାର ଏ
ଅହ ସେ ତମ ପାଖରେ ରହିକି ପଢୁଛି?
ନା ମ ତା ଆମର ଆଠ ଗଡ଼ ନା ସେଇପଟେ ପଢୁଛି ଆଉ।
ତମେ ତାହେଲେ ଏକୁଟେ ରହୁଛ ଏଠି?
ନାଇଁ ମୋ ଛୋଟ ଭଉଣୀ ଆଗେ ଅଛି। ଆଉ ମୁଁ ବଡ ମୋ ଛୋଟ ଭଉଣୀ ତା ତ
ଅହ
ହ୍ୟାଲୋ ହଁ ସେ ପଢୁଛି ସିଏ ଏମ କମ୍ କରୁଛି ତ ଛୋଟ ଭଉଣୀ।
ଓହୋ ତାହେଲେ ତମ ଭାଇ ସବୁଠୁ ଛୋଟ ଆଉ ନୁହେଁ କି?
ହଁ ହଁ ବହୁତ ଛୋଟା। ଭଲ ସବୁ ତମର ଆସ ଭୁବନେଶ୍ଵର ବୁଲାବୁଲି କର ପାଠ ପଢ ଭଲସେ ଧ୍ୟାନ ଦେଇକି।
ଥିଲେ ବି ଦି ଦିନ ତଳେ ଭୁବନେଶ୍ୱର ଆଡମିସନ କରିକି ଆ ଚି ହୁଁ ହଁ ହେଇଯାଇଛି।
ଆଡମିସନ ପାଇଁ କେତେ କଣ ଲାଗୁଚି?
ଆଡ଼ମିସନ ପାଇଁ ଅଶୀ ହଜାର।
ଡିପ୍ଲୋମା ଟା?
ହୁଁ।
ଏଁ ବର୍ଷକୁ ଅସି?
ହୁଁ ଯଦି ହଷ୍ଟେଲ ର ବ ତିନି ବର୍ଷ।
ତାର ସ୍କଲାରସିପ୍ ହେରିକା ଅଛି କି?
ଅଛି ଆସିବ ତିନି ମାସକୁ ଦଶ ହଜାର ଖଣ୍ଡେ ଆସିବ।
ତିନି ମାସ ର ଦଶ ହଜାର ନା?
ହୁଁ। ଆଉ କଣ ଅଫିସ ଯିବନି ଆଜି? ହୁଁ।
ତମେ ଟିକେ ବ
ଆଁ। ହ୍ୟାଲୋ।
ଆମ କାଢ
ଅଫିସ ଯିବନି କି ଆଜି ତମେ।
କଣ କହିଲ।
କହିଲି ଅଫିସ ଯିବନି କି ଆଜି ନା ଆସିଲଣି ଆରି।
ନାଇଁ ଯାଇକି ଆସିଲିଣି ଭାରି। ଆସିଲ ମାନେ କଣ ପାଇଁ ଯାଏନି। ବାହାରିକି ଯାଇଥିଲି ନା ନା ବାହାରକି ଯାଇଥିଲେ ଆଜି ମର୍ଣିଂ ସିଫ୍ଟ ଥିଲା ତ ବାହାରକି ଯାଇ ଥିଲ ଅଧାରୁ ଫେରି କାଲି କାନ ଫେନଥିଲା ପଳେଇ ଆସିଲି।
ହଁ ହଁ। କଣ ରାତି ସାରା କଣ ବ୍କୁ ଥୁଥ୍ ଗେଞ୍ଜିକି କାନ ଗୀତ ଶୁଣୁଥିଲ କି।
ସେମିତି କି ଶୋଇପଡ଼େ ବେଳେ ବେଳେ ହେଲା।
ଅ ହ।
ଥଣ୍ଡାକୁ ବି ହୁଏ ଏମତି ଦେଇକି ବି ଶୋଇ ପଡେ ବେଳେ ବେଳେ ଶୋଇ ପଡେ ମୁଁ ଗୋଟେ କାନ ପେନ୍ ପେନ ବି ହୁଏ ଏୟା ଆଉ ହୁଁ।
ଆଉ ମତେ ଟିକେ ଚିକେନ ଶିଖେ ଦଉନ ତମେ ଯଦି କରୁଛ ଚିକେନ୍‌।
ସେବେ।
କେମିତି କଣ ହବ କେମିତି କଣ ହବ ଟିକେ ମୁଁ କହିଲି କେମିତି କଣ ହବ ଟିକେ ଶିଖେଇଦନ୍‌।
କୋଉ କଥା।
ଚିକେନ୍ କେମିତି ହବ କଣ ଶିକେଇ ଧନ ଟିକେ କେମିତି।
କେନ୍।
ମାନେ କେମିତି କରିବୁ ରୋଷେଇ ସେଟା ଶିଖେଇ ଦଉନ ଟିକେ ଫାଷ୍ଟ କଣ କଣ
ହଉ। କିଏ ସେମ୍ ତି ଆଉ ଚିକେନ ତ।
ହୁଁ।
ରହିଲେ ରୋଷେଇ କରିବା ପାଇଁ ପଡିବ ହଁ।
ହଁ ସେଥିପାଇଁ ଆଉ ଡେଲି ବାହାରୁ କି କିଣିକି ଖାଇବ। ପଇସା ନାହିଁ ନା। ପଇସା ଏତେ ପଇସା କୋଉଠୁ ଆଣିବ ଖାଇବୁ ଡେଲି ଖାଇବୁ।
ଛୁଆଡାକୁ ଦେଖିକି ରହିବ ବାପା ମାଆ ଙ୍କୁ ତ। ଆ ଟେନ୍‌ ସନ୍‌ ଦବନି ରୁମୁକୁ ଆଁ
ତେଣୁ କହୁଥିଲେ ନିଜେ ରୋଷେଇ ଶିଖି ଦେଇଥାନ୍ତି। ଏଇଥି ପାଇଁ କହୁଥିଲି ଚିକେନ ଟା ଟିକେ ଶିଖେଇଦବ।
ହଁ ଛୋଟ ଭାଇଟାକୁ ଶିଖେଇ ପାରିବି।
ଓ ହ।
ଓ ହୋ ଠିକ୍ ଅଛି ହଁ। ଏଇଟି ବସ୍ ଚି‌ ଆଉ।
ବସ୍‌ ଚ ମେଘ ପକେଇଲା ନା ଆଉ ଆଉ ଆସେ ପକେଇନି।
ନା ହା ପକେଇନି ହବ।
ଆମ ଆଡେ ପକେଇଲାଣି ଟିକେ ଟିକେ।
ହୁଁ ନା ପକେଇନି ପକେଇବଧ ଆଉ ହଉ ଠିକ୍ ଅଛି।
ଯା।
ଠିକ୍ ଅଛି, ରଖୁଛି।
ହଁ।
ହଁ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
କାଟ ତମ ଆଡୁ।
କଣ?